ହଁ କୁହ। ହ୍ୟାଲୋ କୁହନ୍ତୁ। ହଁ କଣ କରୁଥିଲେ ଯେ?
କ
ରାମାୟଣ ବିଷେ ରେ ସେମିତି ଅଳ୍ପ କିଛି କିଛି ଜାଣିଛି ଆଉ କଣ।
ଓହୋ ମୁଁ ସେୟା କହୁଥିଲି ରାମ ଯୋଉ ରାଜା ଥିଲେ ସେ ବନବାସ କାହିଁ ଗଲେ ସେ ତ ରାଜା ଥିଲେ ନା? ରାମ ଯେ ଥିଲେ ଯୋଉ ହଁ
ରାଜା ହେଇ ନଥିଲେ ସେ ରାଜା ହବା ପାଇଁକା ଯୋଗ୍ୟ ବିବେଚିତ ହେଇଥିଲେ। କିନ୍ତୁ ମନ୍ଥଡା ର ଚକ୍ରାନ୍ତରେ ସେ କୈକେୟୀ କି କହିକିନା
ହଁ।
କୈକେୟୀ କି କହିକି ସିଏ ରାମକୁ ଦଶରଥ ରାଜାଙ୍କୁ ସତ୍ୟ କରେଇକି ତାଙ୍କୁ ବନବାସ ପଠେଇବା ପାଇଁ ଯୋଜନା କଲେ।
ଓଉ ହୋ ତାହେଲେ କୈକେୟୀ ପଠେଇଛନ୍ତି ରାମକୁ ବନବାସ?
କୈକେୟୀ ପଠେଇଲେ। ସିଏ ପଠେଇବାର କାରଣ ଟା କଣ ଯେ ରାମ ଯେ ତେବେଳେ ଇଏ ଦଶରଥ ରାଜା ବୃଦ୍ଧ ଅବସ୍ଥା ହେଲା।
ହଁ।
ସେ ସମୟରେ ସିଏ ତାଙ୍କ କୁଳ ଗୁରୁ ବଶିଷ୍ଠ କୁ କହିଲେ ଯେ ତୁମେ ମୁଁ ଆଉ ଏ ବୟସ ସ ମୋ ଅଧିକ ହୋଇଗଲଣି। ମୁଁ ରାଜ୍ୟ ଭାର ଆଉ - - ସମ୍ଭାଳି ପାରିବି ନାହିଁ।
ହଁ।
ତେଣୁ ମୁଁ ଭାବୁଛି ଯେ ପୁତ୍ର ରାମଚନ୍ଦ୍ରଙ୍କୁ ରା ରାଜ୍ୟ ଭାର ଦେଇ ମୁଁ ବିଶ୍ରାମ ନେବି।
ଓ ହ ହୋ ବୃଦ୍ଧ ମୁଁ କହିଲି ବୃଦ୍ଧ କାଳେ ରାଜ୍ୟଭାର ସମ୍ଭାଳିବା ଟା ସ ସମ୍ଭବପର ନୁହଁ ନା। ତ ସେଥିପାଇଁ ସେ ତାଙ୍କ ବଡ ପୁଅ କହିଥିଲେ କରିବା ପାଇଁ ରାଜା ହଁ। ତାପରେ କଣ ହେଲା?
ଯେ ତୁମେ ଟିକେ ରାମଚନ୍ଦ୍ରଙ୍କର ପରାମର୍ଶ ନିଅ।
ହଁ।
ସିଏ ଦଶରଥ ରାଜା କହିଲେ ଯେ, ମୁଁ ପରାମର୍ଶ ନେବି କଣ - - ମୁଁ ରାମଚନ୍ଦ୍ରଙ୍କୁ କହିଲେ ସେ ମୋ କଥାରେ ରାଜି ହେବେ। ଏୟା ଭାବି ସିଏ ସେଇଠୁ କୁଳ କୁଳଗୁରୁ ବଶିଷ୍ଠଙ୍କୁ କହିଲେ- - ତୁମେ ଗୋଟା ତୀର୍ଥ ବାର ନକ୍ଷତ୍ର ଦେଖିକି ଠିକ୍ କର ଯେ ଏଇ ଦିନ ଆମ ରାମଚନ୍ଦ୍ର ଅ - - ଅଭିଶିକ୍ତ ହେବେ। ସିଏ ସେଇଦିନ - - ଯେଉଁଦିନ ତାଙ୍କୁ କହିଲେ କୂଳଗୁରୁ ବଶିଷ୍ଠ କହିଲେ ତୁମେ ଗୋଟେ କାମ କର। ମୁଁ ପାଞ୍ଜି ନକ୍ଷତ୍ର ଦେଖି ତୁମକୁ - - କହିବି ଏଇ ବିଷୟରେ ଆଉ ସେଇ କଥା ଟା ସିଏ କହିଲେ ଯେ ପୌଷ ପୂର୍ଣ୍ଣିମା ତିଥିରେ ରାମ
ହଁ।
ରାଜା ହେବେ। ଆଉ ଏଇ କଥା ଏଇ କଥା ତୁମେ ସମସ୍ତ ତଙ୍କୁ ଉ ପ୍ରଜାଗଣକୁ ସହରରେ ସବୁ ପ୍ରଚାର କରିଦିଅ।
ହଁ ରାମ ରାଜ
ରାମ ରାଜା ହେବେ ବୋଲି ସମସ୍ତଙ୍କୁ କହିଦିଅ ଆଉ ସେଇ ଏଥିପାଇଁ କା ସିଏ ସେଇଠୁ ଯେତେବେଳେ ସବୁ ପ୍ରଚାର କରିଦେଲେ। କରିଦବା ପରେ ଇଏ ସେଇଠୁ କକେଇ ମାନେ ରାମ ରାଜା ହବ ବୋଲି ସେି ଫୁଲାହାର ଗୁନ୍ତୁଥିଲେ।